ହେଲୋ ଆକାଶ।
ହଁ କୁହ ରାହୁଲ ଭାଇ।
ଆରେ ମୁଁ କାହାଣୀଟା ଅଧାରହି ଯାଇଥିଲା।
କଉ କାଆଣି।
କଣ ମୋ କାହାଣୀ ଅଧା ରହିଗଲା ଆପଣ କିଛି ଉତ୍ତର ଦେଲେନି। ନା ସେ କାହାଣୀର ଉତ୍ତର ଆପଣ ପାଇଲେନି।
ସେଇ କାହାଣୀର ଉତ୍ତର ମୁଁ ଅମୁଲ ପ୍ରଧାନଙ୍କୁ ପଚାରିବି ତାପରେ ତମକୁ ମୁଁ କୋସଚି ଆନ୍ସର ଦେବି ଉ ତାର,
ଆଚ୍ଛା ତାହେଲେ ମୁଁ ଏକାଥରେ ଗୋଟେ କାମ କରୁଚି, ମୁଁ ଆଉ ଗୋଟେ ବି କାହାଣୀ କହିଦଉଚି, ତାର ଉତ୍ତରଟା ବି ଏକାଥରେ ଭାବିକି କହିଦେବେ।
ନା ନା ଶୁଣନ୍ତୁ ମୋ କଥା ଆଗେ ଶୁଣନ୍ତୁ ତମେ ଯୋଉ କାହାଣି ମତେ କହୁଛ ନା ଦ୍ୱନ୍ଦ୍ୱରେ ପକେଇ ଦଉଛି ମଣିଷର ମନଟାକୁ।
ନାଇଁ ଦ୍ଵନ୍ଦରେ କଣ? ଆପଣ ଯଦି ଟିକେ ନାକୁ ବୁଦ୍ଧି ଖର୍ଚ୍ଚ କରିବେ ତାହେଲେ ଆନ୍ସର ଏତେ ଏ ଜଟିଳ ବି ନାହିଁ।
ଜଷ୍ଟ୍ ତମେତ ଉତ୍ତର ତମେ ନି ତମେ ମତେ ପ୍ରଶ୍ନ ତମେ ନିଜେ ତ ଉତ୍ତର ଦେଇ
ମୁଁ ଯଦି ନିଜେ ଉତ୍ତର ଦେଇଦେବି ତାହେଲେ ମୁଁ ପ୍ରଶ୍ନ ହିଁ କାହିଁ ପଚାରୁଛି ତ ନିଜେ ଗୋଟେ ଭାବ ତମେ ମୁଁ
ସେ ଜାଗା ମୁଁଡ଼ ତମେ
ଆ ମୁଁ କଣ କରିବି। ଯେଝା ଯାହା ମତେ ଖାଲି ସବୁବେଳେ ପାଇଁ ଦ୍ୱନ୍ଦରେ ପକେଇ ଛାଡିଦେଲା। ଆଜି ପର୍ଯ୍ୟନ୍ତବି ମୁଁ ଦ୍ୱନ୍ଦରେ।
ଦ୍ୱନ୍ଦ୍ୱ ତମ ଜୀବନଟା ଏମିତି ଦ୍ୱନ୍ଦରେ ଚାଲିଛି ବୋଧେ।
ଆଉ ଆମ କମ୍ପ୍ୟୁଟର୍ ସାର୍ ତ ମୋତେ ପଇସା ମାଗି ମାଗି ଆହୁରି ଦ୍ୱନ୍ଦରେ ପକେଇ ସାଇଲେଣି
ତମେ ସେ ଠମ ଦ ମତେ ବି ତମେ ଦ୍ୱନ୍ଦ୍ୱରେ ପକେଇକି ପଳେଇ ପାଞ୍ଚଶହ ଟଙ୍କା ପାଇଁ
ଏ କଣ କହୁଚ, ତେ ଶୁଣ ଶୁଣ ମୁଁ ତମକୁ କହୁଚି।
ହୁଁ।
ହଣ। ଏବେ ବି କହୁଚି ସେ ଗୋଟେ ଗପଟେ ତ ତମେ ତାକୁ କହିବ। ହେଲା, ହଁ ଗୋଟେ ପ୍ରଶ୍ନ ସେ ଗପରୁ ବାହାରିବ। ମୁଁ କହୁଚି ଗୋଟିଏ ଗୋଟେ ରାଜ୍ୟରେ ଗୋଟେ ବଡ଼ ଜଙ୍ଗଲ ଥିଲା। ବୁଝିଲେ, ହାଲୋ।
ହଁ।
ଆପଣ ଶୁଣୁନାହାନ୍ତି ମୋ କଥା ନା?
ଶୁଣୁଛି ତମ କଥା ତମେ ତ କିଛି କହିଲନି କଣ ଗୋଟେ ଜଙ୍ଗଲ ଥିଲା।
ହଁ ଗୋଟେ ଜଙ୍ଗଲ, ଗୋଟେ ରାଜ୍ୟରେ ଗୋଟେ ଜଙ୍ଗଲ ଥିଲା। ଜଙ୍ଗଲରେ ଗୋଟେ ଗୋଟେ ଲୋକଟା ଡେଲି ଡେଲି ଗଛ ହାଣିବାକୁ ଯାଏ।
ହଁ।
ସିଠି ଦିନେ ଗୋଟେ ଗଛ ହାଣି ହେଇଯାଇଛି ଗୋଟେ ନୂଆ ଗଛ ଦେଖିଛି ଯୋଉଠି ଗୋଟେ ମାନେ ଅଜବ୍ ଟାଇପ୍ ର ଗୋଟେ ଫଳ ପଡିଛି, ହଁ ଗୋଟେ ମାନେ ଅଲଗା ପ୍ରକାର ଫଳ। ନାଇଁ ଫଳ ଗୋଟେ।
ଓହୋ।
ହେଲା ତାପରେ ସେ ଫଳ ଯେମିତି ଛିଣ୍ଡେଇଲେ ସେଇ ସମୟରେ ଆକାଶବାଣୀ ହେଲା। ହଁ ମାନେ ଯେମତି ଶ୍ରୀକୃଷ୍ଣଙ୍କ ସମୟରେ ଆକାଶବାଣୀ ହେଇନଥିଲା। ଇଏ ତମକୁ କଂସ ଯେମିତି କହିଲା ତମ ଅଷ୍ଟମ ଗର୍ଭରେ ଯିଏ ଜନ୍ମିବ ସେ ମାର
ହଁ ସେ ବିଷ୍ଣୁ କହିଥିଲେ।
ହଁ ହଁ ଇଏ ସେମିତି ଗୋଟେ ଆକାଶବାଣୀ ହେଲା କିଏ କହିଥିଲେ ମୋରୁ ଜାଣିନି? କିନ୍ତୁ କହିଲେ ଇଏ ଫଳ ଯିଏ ଖାଇବ, ତ ସିଏ ଅମର ହେଇଯିବ। ହଁ ଏ ଫଳ ଯିଏ ଖାଇବ, ତ ସେ ଅମର ହେଇଯିବ।
ହଁ।
ତ ସିଏ କଣ କଲେ ସେ ଫଳଟା ନିଜେ ନେଲେ, ସିଏ ମନେ ମନେ ଭାବିଲା ମୁଁ ଖାଇଦେଇ ମୁଁ ଅମର ହେଇଯିବି। ତାପରେ ଟିକେ ଚିନ୍ତା କଲା ନା ମୁଁ ଯଦି ବି ମୁଁ ଅମର ହଉଛି ତ ଲାଭ ଟା କଣ ହବ? ପରବ ନିଜେ ଚିନ୍ତା କଲା, କହିଲା ଅମର ଯଦି ହେଇଗଲି ବି ଲାଭଟା କଣ ହବ? କିଛି ହବନି କାରଣ ମୁଁ ଜଣେ ସାଧାରଣ କାଠୁରିଆ ଗଛ କାଟିକି ନିଜ ପେଟ ପୋଷୁଛି। ଏମିତି ଭାବିଲା ତ ସାଙ୍ଗେ ସାଙ୍ଗେ ସେ କଣ କଲା ନା ସେ ଯୋଉ ହଳ ତାକୁ ନେଇକି ସେ କହିଲା ଆମ ରାଜା ହଉଚ ସବୁଠୁାରୁ ବେସି ମହାନ୍ ଆମ ରାଜାଙ୍କୁ ଯାଇ ଫଳଟା ଦେଲେ ସିଏ ଖାଇଲେ। ସିଏ ଆମର କଣ? ଆମର ହଁ ସେବା କରିବେ ମାନେ ଲୋକମାନଙ୍କ ଯତ୍ନ ନେବେ ଆଉ ଯେହେତୁ ସେ ପ୍ରଜାବତ୍ସଳ ରା ଜା ତ ଚିର ଦିନ ପାଇଁ ଲୋକମାନ
ସେବା କରିବେ ଆଉ ଲୋକଙ୍କ ସବୁବେଳେ ଶୀତ କାହିଁ
ହିତ ହିତ କରିବାକୁ ଚାହିଁବେ ତ ସେଉଠୁ ସିଏ ସିଧା ଦର ବାହାରକୁ ଗଲେ। ଦରବାର ରାଜାଙ୍କୁ କହିଲେ ସେ ଫଳର ବିଶେଷତ୍ୱ ନାଇଁ ସେ ବିଶେଷତ୍ଵ କହିବା ପୂର୍ବରୁ କହିଲେ କି ଏଇ ଯୋଉ କକ୍ଷଟାକୁ ଆଗ ଖାଲି କରନ୍ତୁ ମୁଁ ଆପଣଙ୍କୁ ଗୁପ୍ତରେ କିଛି କଥା କହବାକୁ ଚାହୁଁଚି।
ହଁ ହଁ
ତ ରାଜା କହିଲେ ଗୁପ୍ତ କଥା ତାହେଲେ ସମତେ ଚାଲ। ସମତେ ଯେହେତୁ ବାହାରକୁ ପଳେଇଲେ ସେ ରାଜାଙ୍କୁ କହିଲେ ରାଜା ଦେଖନ୍ତୁ। ଇଏ ଏମିତି ଗୋଟେ ଏକ ପ୍ରକାର ଫଳ ଯାହାକୁ ଖାଇଲେ ଆପଣ ଅମର ହେଇଯିବେ।
ଓହୋ ରାଜା ପରା କଣ ତାହଲେ କହିଲେ?
ଆଛା ହଉ ମୁଁ ବି ଦେଖିବି ଚେଷ୍ଟା କରିବି ରାଜା ତାଙ୍କୁ କିଛିଟା ସ୍ୱର୍ଣ୍ଣ ମୁ ମୁଦ୍ରା ପ୍ରଦାନ କରି ତାଙ୍କୁ ବିଦାୟ ଦେଲେ।
ହଁ ରାଜା ଫଳ ନେଇଗଲେ।
ରାଜା ଫଳଟା ଆଇଲେ ରାଜା ମନେ ମନେ ଭାବିଲେ ରାଜା ତାଙ୍କ ସ୍ତ୍ରୀଙ୍କୁ ବହୁତ ଭଲ ପାଉଥିଲେ। ମାନେ ରାଣୀଙ୍କୁ ରାଜା କହିଲେ ମୁଁ କାଇଁ ଏ ଫଳଟା ଖାଇବି ମୋ ସ୍ତ୍ରୀଙ୍କୁ ଦେଇଦେବି ସେ ସଦାବେଳେ ପାଇଁ ଜବାନଥିବେ ହେଲା ଆଉ ଏମିତି ଆଉ ପ୍ରଣୟ ଚାଲିଥିବ ଆଉ।
ଅ ହ,
ହଁ ତ ସେ ନିଜେ ନ ଖାଇକି ତାଙ୍କ ସ୍ତ୍ରୀକୁ
ଫଳ ଦେଇଦେଲେ।
ହଁ ତ ତାଙ୍କ ସ୍ତ୍ରୀ ଫଳ ଖାଇବା ପାଖରେ ତାଙ୍କ ସ୍ତ୍ରୀ ଗୋ ଗୋଟେ ଘୋଡା ଚାଳକକୁ ଭଲ ପାଉଥିଲେ। ହେଲା ତ ସ୍ତ୍ରୀ କଣ କଲେ କେହି ନଥିଲା ବେଳେ ରାତ୍ରିର ବିଳମ୍ବ ସମୟରେ ନେଇକି ସେ ଫଳଟାକୁ ନେଇି ଗୋଟେ ଘୋଡା ଚାଳକକୁ ଦେଲେ କହିଲେ ଆକୁ ତମେ ଖାଅ ହଁ ଆକୁ ତମେ ଖାଅ ଅଧିକ ଦିନ କାଳେ ବଞ୍ଚିବ ଏମିତି ଏମିତି କଥା ମତେ ଦିଆହଇଛି। ତ ଘୋଡା ଚାଳକ ସେ ଫଳଟା ନେଲେ ଘୋଡା ଚାଳକ କଣ କରୁ ଥିଲେ ଯୋଉ ରାଜାଙ୍କର ଯୋଉ ଗୋଟେ ଚାକରାଣୀ ଥିଲା
ହଁ,
ତ ତାକୁ ସେ ଭଲ ପାଉଥିଲେ,
ଅ ହ
ବୁଝିଲେ ତ ସିଏ ସେ ନେଇକି ଚାକରାଣୀକି ସେ ଫଳଟା ନେଇକି ଦେଲେ ବୁଝିଲେ।
ଚାକରାଣିକି ଦେଲେ ତାପରେ ତାପରେ
ଖାଇବୁ ସଦାବେଳେ ପାଇଁ ଜବାନ ଥିବୁ ଏମିତି ଏମିତି କହି ଦେଲେ ତ ଚାକରାଣୀ ମୂଁ ଲାଗିଛି ରାଜାଙ୍କ ଉପରେ କାରଣ ସେମାନେ ରାଜାଙ୍କୁ ବହୁତ ଭଲ ପାନ୍ତି ନା ତ ସେ ସେଥିପ ରାଜା କେମିତି ହଁ ତ ରାଜା କେମିତି ଇଏ କରିବେ ତ ସିଏ କଣ କଲେ ରାଜା ଯାକୁ ଆଣିକି ସେ ଫଲଟା ଦେଇଦେଲେ।
ଓ ଆଉଥରେ ରାଜାଙ୍କ ପାଖକୁ ଫଳଟା ପଳେଇ ଆଇଲା।
ଫଳଟା ରାଜାଙ୍କ ପା ଖାଇବାର ଥିଲା ସେଇ ଫଳଟା ବୁଲିିବାଲି ବୁଲିିବାଲିକି ପୁଣି ରାଜାଙ୍କ ପାଖକୁ ଆଇଲା। ତ ମୁଁ ଏଇଠୁ ପ୍ରଶ୍ନ ପଚାରିବାକୁ ଚାହୁଁଛି କିଏ କାହାକୁ ଏଇଠି ଧୋକ କା ଦେଲା।
ଏଇଠି,
ହୁଁ ମାନେ ଏଠି କିଏ କାହାକୁ ଧୋକା ଦେଲା ଆଉ ଏଇ ଯୋଉ ସାଇକେଲ ଟା ବୁଲି ବୁଲି ଆସିଲା। ଆର ମିନିଂ ଟା କଣ? ମାନେ ଆର ଗୋଟେ ମାନେ ଗୋଟେ ସାରାଂଶ ଟା କୁହ ମାନେ ଏଇଟା କାହିଁକି ଏମିତି କାଇଁ ବୁଲି ବୁଲି ମାନେ ପୁଣି ଥରେ ସେଇ ଜାଗାକୁ ଆସିଲା?
ଏ ସାର ଦୋଶଟା ହଉଚି ବୋଧେ ମତେ ଲାଗୁଚି କାହାର କିଇଲ ରାଣୀର ଦୋଷ ବହୁତ ରହୁଚି।
ରାଣୀଙ୍କର ଦୋଷ ରହୁଚି।
ମାନେ କାରଣ ସିଏ ଗୋଟେ ଏଡେ ବଡ ରାଜ୍ୟର ରାଣୀ ହେଇକି ସେ ଗୋଟେ ଘୋଡା ଚଲଉଥୁବା ଲୋକ କୁ କାଇଁ ଭଲ ପାଇଲେ?
ସେଇଟା କେମିତି କହିହବ କାହା ମନ କୋଉଠି ଲାଗିଥିବ ସେମିତି କହିହବ
ତଥାପି ତାପରେ ତମେ ଯଦି ଘୋଡା ଚାଳକଙ୍କୁ ଦେଖ ଯୋଉ ଘୋଡା ଯାହାର ଅଛି ସିଏ କାଇଁ ଚା ଭଲ ପାଇବେ ତ ଏଇଟା ରାଣୀ ତାଙ୍କ ସହିତ ଭପା ଚାକରାଣି କି ଭଲ ପାଇବେ ଯିବ।
ସେ ଚାକରାଣୀ ବହୁତ ସୁନ୍ଦର ଥିବ ରାଣୀଙ୍କ ଅପେକ୍ଷା ବୋଧେ।
ତା ହେଲେ ତାକୁ
ତାପରେ ଚାକରାଣୀ ବି ରାଜାଙ୍କୁ ନେଇ ଦେଇଚି। ସେଇ କଥା ତମେ ମୁଁ ତ ନିଜେ ଦ୍ୱନ୍ଦରେ ପଢୁଚି ଜେଜ ମତେ କାହାଣୀ କହି ଅଧାରେ ଛାଡିଦିଏ ସେଇଥିରେ ମୁଁ ତମକୁ ଦ୍ୱନ୍ଦରେ ପକଉଚି। ତମେ ଯଦି ତାର ଆନ୍ସର ଟା ମତେ କହନ୍ତ ମୁଁ ତାହେଲେ ଚିରଉପକତ ରହନ୍ତି।
ତାହେଲେ ତମେ କହୁଚ ଏଠି କାହାର ଭୁଲ ରହିଲା?
ହଁ ତ ଭୁଲ ଟା କିଏ କରିଚି ଆଙ୍କ ଭିତୁରୁ?
ମୋ ଅନୁସାରେ ଯୋଉ ସେ କାଠ ବାଲା ଭୁଲ କରି ପଲେଇଲା।
ହୁଁ।
କାଠ ବାଲା ଟା।
ହଁ ସେ ନିଜେ ନ ଖାଇଁକି କାହିଁକି ରାଜାଙ୍କୁ ଦେଲା। କିନ୍ତୁ ତାର କିନ୍ତୁ ତାର ଲକ୍ଷ୍ୟ ତ ଏମତି ନଥିଲା ନା କି ମୁଁ
ମୁଁ କଣ କରୁଛି ମାନେ ଦେଖ ଗୋଟେ ଦେଶରେ ଗୋଟେ ରାଜା ରହିବା କ ସବୁବେଳେ ଚେଞ୍ଜ ଚାଞ୍ଜ ହେବାର ଦେଶର ଉନ୍ନତି କେମିତି ହବ? ମୁଁ ମାନୁଚି ସିଏ ଗୋଟେ ଥିଲେ ରାଜବସ
ସେହି ଚେଞ୍ଜ ଚାଞ୍ଜ ଯିଗୁରୁ ଆମର ମୋଗଲ ମାନେ ଆସିକି ଆମ ରାଜ୍ୟକୁ ବହୁତ କାଳ ହେଲା ଶାସ
ତାପରେ ସେ ମୋଗଲ ମା ଆସିକି ମୋ କଥାଟା ଶୁଣୁନ। ଅତ୍ୟାଚାର କଲେ କିନ୍ତୁ ତଥାପି କେତେ କଣ କରି ଯାଇଚନ୍ତି ବି। ଗୋଟେ ତାଜମହଲ କରିଲେ କୁତୁବ ମିନାର
ମାନଙ୍କର ଅହିତକର ହେଇକି ରାଜ୍ୟର ଉନ୍ନତି ହେଲା ତାଲେ ଲାଭ କଣ ପ୍ରଜା ମାନଙ୍କ ର ହିତ ଦେଖି ଯଦି ତମେ ଉନ୍ନତି କରିବ
ସେମିତି କହିଗଲେ ତ ବ୍ରିଟିଶ ମାନେ ଆମକୁ ତ ଆହୁରି ଲୁଟି ନେଇଚନ୍ତି।
ସେଇତ କଥା ମାନେ ମୁଁ ପ୍ରଶ୍ନରେ ମୋର କଣ ରହିଲା ଭୁଲ କାହାର ରହୁଛି?
ଭୁଲ୍ ମୋ ଅନୁସାରେ ରହିଲା କାଆର କଇଲ?
କାର?
କାହିଁକି ରହୁଚି?
ରାଣୀ କାହିଁକି ନାଇଁ ଘୋଡାଶାଳକୁ ବୁଝିଲେ ଏୟା ତ ତୁ ସେ ଘୋଡା ସା ସାଳକ କୁ ପ୍ରେମ କରୁଥିଲେ।
ସେ ପ୍ରେମ କାଇଁ ସେ ବି ପ୍ରେମ କରିଥାନ୍ତା ତା ରାଜା କାଇଁ ବାହାଉଥିଲେ?
ରାଜାଙ୍କୁ ବାହା ହେଇଥିଲେ ଦେଖ ରାଜା ନିଜ ନିଜର କଣ କଲେ ମାନେ ସିଏ ନିଜ କର୍ତ୍ତବ୍ୟ ହିସାବରେ ସିଏ ନିଜ ପତ୍ନୀଙ୍କୁ ଦେଲେ।
ନା ନା ମୋ କଥା ଶୁଣ ମୋ କଥା ଶୁଣ। ଯଦି ରାଣୀ ଘୋଡା ଚାଳକକୁ ଭଲ ପାଉଥିଲେ ସିଏ କାଇଁ ରାଜାଙ୍କ ବାହାହବାକୁ ସେଇଠି ସେ ମନା ବି କରିଥାନ୍ତେ ନା।
ହଁ ଯେ କିନ୍ତୁ ରାଜ୍ୟର ଲୋଭ ବି ତାଙ୍କ ପା ଖରେ ଅଛି ନା ଲୋଭ କାହା ପାଖରେ ନଥାଏ?
ତାହେଲେ ତ କହିବାକୁ ଗଲେ ସେମିତି ତ ରାତି ରାଣୀ ତ ରାଜା କୁ ବି ମାରିଦବା କଥା।
ନାଇଁ ସିଏ ଆଚୁଆଲି ମାରିଆର ଥିଲେ ମାନେ କେବେଠାରୁ ସିଏ ମାରି ପାରିଥାନ୍ତେ ଆକ୍ଚୁଲି ରାଜାଙ୍କ ସିଏ ଚାହୁଁ ସିଏ ଚାହୁଁଥିଲେ କି ମୁଁ ରାଜାଙ୍କ ପାଖରେ ବି ରହେ ଘୋଡାସାଳକ କୁ ବି ପ୍ରେମ କରେ।
ନାଇଁ ଏଇଟା ଠିକ୍ ହେଲାନି।
ସେଇ କଥା ତାମାନେ ତମର ମ
ହ ମୋ ମତରେ ରାଣୀଙ୍କର ପୁରା ଭୁଲ୍ ରହୁଛି
ଆଚ୍ଛା।
ମୁଁ ଟିକେ ଆମ କଲେଜ ଆଡେ ଆଇଥିଲି।
ଓହୋ।
ସେଇଠି ମୁଁ ବେଞ୍ଚ ପକେଇ ଶୋଇଛି ମତେ କେହି ପାଟି କରିବେନି ତ?
ନା କେହି କିଛି ପାଟି କରିବେନି, କିନ୍ତୁ ମୋ ମତରେ ଭୁଲ ଟା ରହୁଛି ଚା କରାଣୀର।
କାଇଁ?
ମାନେ ଗୋଟେ ଢଗ ଅଛି ଓଡିଆରେ ବାମନ ହେଇକି ହାତ ଚାନ୍ଦକୁ ହାତ ବଢେଇବା।
ହଁ।
ସେଇୟା କରିବାକୁ ଚାହୁଁଥିଲେ ଚାକରାଣୀର ଲକ୍ଷ୍ୟ ଥିଲା କଣ ମୁଁ ଜ ଯଦି ରାଜାଙ୍କୁ ଏ ଫଳଟା ଦେବି ତ ରାଜା ସେ ଯୋଉ ପୂର୍ବ ରାଣୀଙ୍କୁ ବିବାହ ନ ମାନେ ତାଙ୍କୁ ଛାଡପତ୍ର ଦେଇକି ମତେ ବିବାହ କରିବେ। ଆଉ ମୁଁ ଏ ଦେଶର ରାଣୀ ହେବି। ବୁଝିଲ
ତମେ ମତେ କଣ କରିବ ତମେ ତମେ ମତେ କୋଶ୍ଚିନ୍ କଣ କହିଲୁ। ନାଇଁ ନାଇଁ ତମେ ମତେ କଣ ପ କହିଲ ତମେ ସେଇଟା ଶୁଣନ।
ହଁ।
ଚାକରାଣୀ ଯୋଉ ରାଜାକୁ ଦେଲା। କାରଣ ସେ ବହୁତ ପ୍ରଜା ବଂଶ ରାଜା ଥିଲେ। ଅ ତମେ ମତେ ଏଇ କଥା କ ତମେ ମତେ ଏଇ କଥା କ
ଦେଖିବାର କଥି ନା ଚାକରାଣୀ ଦେଲା ହିଁ କଣ ପାଇଁ ଚାକରଣୀର ଉଦ୍ଦେଶ୍ୟ କଣ ଥିବ।
ନା ତମେ ସେଇଟା କହିନ ନା ସେଇଟା ବି ପଶ୍ନରେ ଯିବନି। ହଁ ତମେ ମୋତେ ସେଇଆ ହିଁ କହିଲ। ଚାକରଣୀ ମାନେ ରାଜ୍ୟର ଉନ୍ନଷକ ବା ରାଜାଙ୍କୁ ଦେଲେ ଅ ଦେଓଗାଁ ମଝିରେ ଆର୍ଯ୍ୟର ଉନ୍ନତି ହବ।
କି ଗୋଟେ ଚାକରାଣୀ ରାଜାଙ୍କୁ କାହିଁକି ଦବ?
ତମେ ସେଠି ଭାବିବା କଥା ଗୋଟେ ଚା ଗୋଟେ ରୋ ମହାରାଣୀ ହେଇକି ସିଏ କାଇଁ ଗୋଟେ ଘୋଡା ଚାଳକୁ ଭଲ୍ ପାଇବ।
ଆରେ ଭଲ ପାଇବା ତ ସେଇଟା ନ୍ୟାଚୁରାଲି ମାନେ ଯିଏ ଗୋଟେ ଯାହା ଗୋଟେ ଭଲ ପାଇଯିବ ସେମିତି କଣ କେମି କହିହବ?
ଇଏ ବି ରାଜ ଲୋଭରେ ଦେଇଥିବ।
ହଁ ତ ସିଏ ଆର ତାର ଲକ୍ଷ୍ୟ ଥିଲା କିଏ ରାଣୀ ହବ କିନ୍ତୁ କୋଉ ରାଣୀ ଚାହିଁବ କି ଗୋଡା ଶାଳକ ହବାକୁ କଥା ଟା
ନାଇଁ ନାଇଁ ତମେ ଏଇଠି ପ୍ରଶ୍ନ ମତେ ଭୁଲ ପଚାରୁଚ।
ପ୍ରଶ୍ନରେ କିଛି ଭୁଲ ନାହିଁ ତମ ବୁଝିବା ଟା ଭୁଲ ହେଲା।
ନାଇଁ ମୋ-ମୋ ବହୁତ୍ ଦ୍ୱନ୍ଦ୍ୱରେ ପକେଇଲେଣି ମୁଁ ରଖୁଛି ବର୍ତ୍ତମାନ କଲ୍ ଟା।
ଦ୍ୱନ୍ଦ କଣ?
ନାଇଁ ନାଇଁ ଅ ହଉ ମୁଁ ରଖୁଛି।